ହ୍ୟାଲୋ ହଁ ସାର୍ କଣ କରୁଛନ୍ତି?
ଏ ବସଛି।
ଓହୋ କଣ ଖାଇଛନ୍ତି?
ଟେ ରୋଲ।
ଓହୋ ସକାଳୁ ରୋଲ ଖାଉଛନ୍ତି?
ଆଜ୍ଞା।
ସକାଳୁ କୋଉଠି ଆପଣଙ୍କୁ ରୋଲ ମିଳୁଛି ମାନେ ଦୋକାନରେ?
ମା ଆଜ୍ଞା।
ଓହୋ ଘରେ କେମିତି କଣ ରୋଲ ବନେଇଲେ କୁହନ୍ତୁ ଟିକେ?
ରୁଟି ଆଉ ଭଜାକୁ ମିଶେଇକି ରୋଲ କରିଦେଲୁ।
ଓହ ରୁଟି ରୋଲ।
ଆଜ୍ଞା।
ହଁ ସେଇ ଟା ଦେହ ପାଇଁ ବହୁତ ଭଲ ଆପଣ ରୁଟି ରୋଲ ଖାଉଛନ୍ତି ହଁ ମୁଁ ଏଇଟା ବି ଲୋକମାନଙ୍କୁ କହିବା ପାଇଁ ଚାହୁଁଛି ଯେ ଆ ସମସ୍ତେ ରୁଟିର ରୋଲ ଖାଆନ୍ତୁ।
ଆଜ୍ଞା।
ଆପଣ କିଛି ବି କୁହନ୍ତୁ ଆପଣଙ୍କର କିଛି ବି କଲରେ ଇଏ ହବ ଆପଣ କିଛି କୁହନ୍ତୁ?
ରୁଟି ଭଜା। ସେଇଟା ମିଶେଇକି ଖାଇଲେ ଭଲ ଲାଗେ ବୋଲି ସେମିତି ମୁଁ ଖାଇବାକୁ ଇଚ୍ଛା ହୁଏ ମୋର ସବୁବେଳେ। ଆଜ୍ଞା ଆଜ୍ଞା।
ହୁଁ ହଁ ଆପଣ ବି କିଛି ହୁଁ ହୁଁ।
ଖରାଦିନେ ଉଁ କୁଁ ହ୍ୟାଲୋ। ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ବି ସେଇ ଦେଶୀ ଜିନିଷ ରୁଟି ଭିତରେ ଆମେ ଯଦି ମାନେ ହାଲକା ତେଲ ମସଲାରେ ଭାଜିଥିବା ଭଜା ହଉ। ମସଲା ତ ନୁହଁ ତେଲ ହାଲକା ତେଲ ଆଉ ଆମର ଜିରା ସୋରିଷ ଶୁଖିଲା ଲଙ୍କା ଦେଇକି ହାଲକା ଭାଜିଥିବା। ସେ ରୁଟିରେ ଆମେ ରୋଲ କରିକି ଖାଇପାରିବା। ଆମର ହଉ ଛତୁ ହଉ ପନ ଆଜ୍ଞା।
ଗ୍ରୀନ୍ ପରିବା ଭିତରୁ କଣ ଭଲ ଲାଗେ?
ମତେ ଗ୍ରୀନ୍ ପରିବା ଭିତରୁ ଜହ୍ନି ଭେଣ୍ଡି ଆଉ ମତେ ସବୁ କିଛି ଭଲ ଲାଗେ କିନ୍ତୁ ଅଧିକ ଜହ୍ନି ଭେଣ୍ଡି। ତାପରେ ଆଉ ଗୋଟେ ସାର୍ କଥା ଆଉ ଗୋଟେ କଥା ଆମେ କହିବା ଯେ ଆମକୁ ଏଇଟା ଭଲ ଲାଗୁନି। କିନ୍ତୁ ଯୋଉଟା ଆମକୁ ପାଟିକି ଭଲ ଲାଗୁନି ସେଇଟା ଆମ ପେଟକୁ ବହୁତ ଭଲ
ହାଇ।
କିଛିଟା ଲୋକ କହିବେ ଆମେ ଖୁମ୍ବା ଆଳୁ ଖାଇବୁନୁ ଆମ ପାଟି ପାଟି କୁଣ୍ଡେଇ ହବ ତ ଖୁମ୍ଭାଳୁ ରେ ମାନେ ଏତେ ଭିଟାମିନ୍ ଅଛଚ୍ ଅଛି ଆପଣ ହାଲକା ତ ଖାଇପାରିବେ ନା। ଆମର ଖୁମ୍ବା ଆଳୁ ହୋଉ ତାପରେ ଆଉ ଗୋଟେ ଅଛି କଣ କହିଲେ
ସେୟା ପା।
ହୁଁ, ଆମର ସବୁ କିଛି ଏଥିରେ
ଆପଣଙ୍କର ସାଡେ ଗରମ ହୋଉଚି?
ଆଉ ସାର୍ କହିବେନି ଗରମ ପୁରା ବୋହୁତ ଜୋରେ ଗରମ ହଉଚି। ଏତେ ଗରମ ହଉଚି ଯେ ମାନେ ଲୋକମାନେ ଆଉ କିଛି ଦିନ ଗଲେ ବୋଧେ ଅଂଶୁଘାତ ହେଇଯିବେ ଯେତେ ଜୋର ଗରମ ହୋଉଚି।
ଗଛ ପେଇଁକା ଗଛ ଯୋଉ କଟା କାଟି ହୋଉଚି ସେଥିପାଇଁ ଅଧିକ ଗରମ ହେଲାଣି।
ହୁଁ। ତ ଆପଣ କେବେ ଅଜାଘର ମାମଁ ସରି ମାମୁଁଘର ମାଉସୀ ଘର ଆପଣ କେବେ ବୁଲିଆକୁ ଯାଇଛନ୍ତି?
ଯାଇଚି ମାଉସୀ ଘରକୁ ସେଠି ଯାଇକି ଆମ ସାନ ଭାଇ ମାନେ ଜାଉଛନ୍ତି ସେଠି ଯାଇକି ବୁଲାବୁଲି କରୁ। ବି ପ୍ଲସ ଯାହା ମାନେ ସେଠି ତ କମ ରେଟ୍ ସବୁ ଗାଁରେ ଗାଁ ଗାଁରେ ଯାହା ଖାଇବେ କମ ରେଟ୍ ରେ ଖାଇବେ। ଯାହା ଖାଇବୁ ଯାଇକି ସେଠି ଖାଆଖି କରୁ।
କମ ରେଟ୍ ରେ।
ବରା, ଆଳୁଚପ, ଚାଓମିନି, ରୋଲ। ଆଉ ବାହାରେ ଜିନିଷ ଫାଷ୍ଟ ଫୁଡ୍ ରେ ଜାହା ଆଜ୍ଞା। ଯାହା ବାହାର ଜିନିଷ ଫାଷ୍ଟଫୁଡ ଆଉ ବରା, ଆଳୁଚପ। ଏଗୁଡା ଥଣ୍ଡା ଏଗୁଡା ଯାହା ଖାଇପାରିବ କମ ରେଟ୍।
ଓହୋ ଆପଣ ଯୋଉଠି ରହୁଚନ୍ତି ସେଟା ସହରାଞ୍ଚଳ? ଆଜ୍ଞା ମୁଁ କହିଲି ଆପଣ ଯୋଉ ସହରାଞ୍ଚଳରେ ଯୋଉ ସବୁ ଜିନିଷ ଖାଉଚନ୍ତି ତାର ରେଟ୍ କେତେ ଆଉ ଗାଁ ଅଞ୍ଚଳର ତା ରେଟ୍ କେତେ?
ଏଠି ଯଦି ଆମେ ସହର ଅଞ୍ଚଳରେ ଖାଇବା ଗୋଟେକୁ ଏମିତି ମାନେ ଏକ୍ଜାମ୍ପୁଲରେ କହିଛି ଗୋଟେ ବରା। ହାଲୋ। ଗୋଟେ ବରା ଯଦି ଏଠି କିଣିଆ ଏଠି ପାଞ୍ଚଟଙ୍କା ପଡିବ ସେଠି ଗୋଟେ ଗୋଟେ ବରା ଗୋଟେ ବରା ଦିଇ ଟଙ୍କା।
ଆଜ୍ଞା ଆଜ୍ଞା।
ସେଠି କୋଡିଏ ଟଙ୍କାରେ ଛଅ ସାତ ଟା ଖାଇଲେ ଏଠି କୋଡିଏ ଟଙ୍କାରେ ଚାରିଟା।
ଆଜ୍ଞା।
ସେଥିପାଇଁ ଗାଁରେ ସବୁ ଗାଁ ରେ ବି ପ୍ଲସ ସବୁ ଏ ସା ମାନେ ସବୁ ସା ସାଧା ଜିନିଷ ଅଧିକ ତେଲ ନାହିଁ ଅଧିକ ମସଲା ନାହିଁ ସବୁ ଅଳ୍ପ ଅଳ୍ପ ସବୁ ପକେଇ କରୁଛନ୍ତି ଗାଁରେ ସେଠି ଅଧିକ ଟେଷ୍ଟ ବି ଗାଁରେ ଅଧିକ ଯାହା ଟେଷ୍ଟ ପୁରା।
ତାପରେ ସାର୍ ଦେଖନ୍ତୁ ଆମର ଗାଁ ଅଞ୍ଚଳରେ ମାନେ କମ ତେଲ ମସଲା ଏସବୁ ଖାଉଛନ୍ତି ବୋଲି ରୋଗ କମ। ଆମର ଦେଖନ୍ତୁ ମୁଁ ଯେତିକି ଜାଣିଆ ଭିତରେ ଆମର ଯୋଉ ଗୋଟେ ଦିଆ ହୁଏ ଗାଈର ଗୋବରର ଖତ ଆପଣ କେବେ ଗାଁକୁ ଯାଇଥିବେ ଦେଖିଥିବେ ଖତ ତ ଗାଡ ଥାଏ ଗୋଟେ ବଡ ଖତର ଗାତ ଥାଏ ତ ସେଥିରେ ଗୋବ ଗୋଵର ତ ଆମେ ଯୋଉ ଜିନିଷ ଖାଉଛେ ତାର ଅଇଁଠା ତାପରେ ଆମର ଯୋଉ ପଚି ଯାଉଛି ଗଛ ଧରିନିଅ ଆମର ଏ ମାନେ କହୁଛି ଧରିନିଅ ଆମର ଗୋଟେ କଦଳୀ ଗଛ କଦଳୀ ଦେଇଦେଲା ତ ଆଉ ଦ୍ୱିତୀୟ ଥରକୁ ତ ଆଉ ମାନେ କଦଳୀ ଗଛ ରେ କଦଳୀ ହବନି ନା ତ ସେଇ କଦଳୀ ଗଛଟାକୁ ନେଇକି ଆମେ ସେଇ ମାନେ ବଡ ଗାତ ତରେ ପକେଇ ଦଉ।
ଆଜ୍ଞା।
ତା ପରେ ତାପରେ କଣ କହିଲେ? ହଉ ଆମର କଣ କହିଲେ ଅ ପରିବା ଚୋପା ଆମେ ଯୋଉ ଜିନିଷ କୁ ସବୁ କଟାକଟି କରିକି ରୋଷେଇ କରୁ। ଆମେ ତାକୁ ବି ନେଇକି ପକେଇ ଦଉ।
ଆ
ତମର। ଆପଣ ନାଁ ଧରନ୍ତୁନି ହଁ କୁହନ୍ତୁ କୁହନ୍ତୁ ହଁ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଛୁ।
ଆଜ୍ଞା।
ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଛୁ। ତ ଶୁଣନ୍ତୁ ଟିକେ ଏଇ କଥାଟା ତ ଆମର ସେଇଟା ବର୍ଷ। ଦ ବର୍ଷ ଧରି ଆ ସେଇ ମାନେ ଗାତ ଭିତରେ ଆମର ସବୁ କିଛି। ପଡିକି ଥାଏ ଯେତେବେଳେ ଆମ ଆମର ମାନେ ଆମର ଯେତେବେଳେ ଧାନ ବୁଣିବା ସମୟ ଆସେ। ତ ସେତେବେଳେ ସେଇ ଉ ଖତ କୁ ବାହାର କରା ହେଇକି ସାର ଦିଆ ହୁଏ। ସାର ଦିଆ ହେଇକି ତାକୁ ସେଇ ଯୋଉ ଧାନ ହୁଏ। ଅଳ୍ପ ଧାନ ହୁଏ କିନ୍ତୁ ତାର ଟେଷ୍ଟ ସେଇ ଚାଉଳର ଟେଷ୍ଟ। ତ ସେଇ ଚାଉଳ ଆଜିକାଲି ଲୋକ ତ ମାନେ ବଡ଼ ବଡ଼ ଚାଉଳ ଦେଖିକି ମାନେ ଚାଉଳର ଦାନା ବଡ଼ ହେଇଥିବ। ଆଉ ସେଇୟାକୁ ଦେଖିକି ଲୋକ ଖାଉଛନ୍ତି କିନ୍ତୁ। ଆଗରୁ ଦାନା ବଡ ହଉ, ଛୋଟ ହଉ, କମ ହଉ, ଭଲ ହଉ, ଖରାପ ହଉ। କିନ୍ତୁ ସେଇ ଦେଶୀ ଚାଉଳ ଖାଉଥିଲେ ଲୋକ।
ଆପଣ ଚାଷ କରିବାର କେବେ ଦେଖିଛନ୍ତି?
ଉଁ ହଁ ଦେଖିଛି ସାର୍ ଏମିତି ଅଜାଘର ଗାଁ ରେ ଦେଖିଛି ଏମିତି ଦେଖ। କିନି ଅଲଗା କୋଉଠି ଦେଖିନି।
ମାନେ ଅଜାଘର ଗାଁରେ ଯାଇକି ଚାଷ ଦେଖୁଥିଲେ।
ଆଜ୍ଞା। ମାନେ କେମିତି ହୁଏ କହିଲେ ମୁଁ ଯେତିକି ଜାଣିଚିବି ଯେ ଆଗ। ଖତ ଦିଆ ହୁଏ ତାପରେ ତାକୁ ହଳ। କରାହୁଏ ଆଗରୁ ତ ଗାଈରେ ହଳ କରା ହଉଥିଲା ଆମର ଗାଈ। ଯୋଉ କଣ ଥାଏ ସେଇଟା ଟି ନଙ୍ଗଳ ନଙ୍ଗଳ ଆପଣ ଆମେ ଯୋଉଟା ପାଠରେ ପଢୁଛେ ଈସ। ତ ସେଇ ନଙ୍ଗଳରେ ଗାଈ ଦି ପଟେ ବନ୍ଧା ହେଇଥିବେ। ତ ନଙ୍ଗଳରେ ଚାଷ ହଉଥିଲା।
ଆଜ୍ଞା।
ତ ଆପଣ ତ ଜାଣିନଥିବେ ମୁଁ ବି ତ ଦେଖିନି ମାନେ ମୁଁ ଯେତିକି ଜାଣିଛି ପାଠରୁ ଯେତିକି ଜାଣିଛି ମୁଁ ବି କେବେ ନ ଗଳରେ ଚାଷ କରିବା ଦେଖି। ମୁଁ ଖାଲି ଏମିତି ଦେଖିଛି ଆମର ଟ୍ରାକ୍ଟରରେ ସବୁ ଏବେ ଚାଷ କରି ଦଉଛନ୍ତି।
ଆଜ୍ଞା।
ତାପରେ କଣ କହିଲେ? ନଙ୍ଗଳ ର ଚାଷ ଷ କରିକି ତାପରେ ତାକୁ କଣ କରନ୍ତି ଆ ମୁ ଜାଣିନି ଠିକ୍ ସେ ବର୍ଷା ହେଲା ପରେ ଧାନ ବୁଣନ୍ତି। ନା ତା ପୂର୍ବରୁ ଧାନ ବୁଣନ୍ତି ସେମିତି ତ ମୁଁ ସଠିକ ଭାବରେ କହିପାରିବିନି।
ଫାଷ୍ଟ ଶୁଣନ୍ତୁ ଫାଷ୍ଟ ଆଗ ଅନା ବନା ଗଛ ଯାକ ଉପଡା ଯାଏ। ପୁରା ବିଲକୁ ପୁରା ପ୍ଲେନ୍ କରାଯାଇଥାଏ। ତାପରେ ଲଙ୍ଗଳ ବୁଲା ଯାଇଥାଏ। ଲଙ୍ଗ ଲଙ୍ଗଳ ବୁଲା ସାରିଲା ପରେ ତା ଦେହରେ ଦାନା ପକାଯିବ। ଆମ ନିଜ ବିଲର ଆଉ ଗୋଟେ ଜାଗାରେ ଦାନ ପକା ଯାଇଥିବ। ସେଠୁ ତାପରେ ଛୋଟ ଛୋ ବର୍ଷା ପୂର୍ବରୁ ତାପରେ ବର୍ଷା ହେଲେ ଯୋଉ ଛୋଟ ଛୋଟ ଗଛଗୁରା ରୁଆ ହବ।
ହଁ।
ସେଇଠୁ ରୁଆ ହେଇକି ଯୋଉ ବିଲରେ ଚାଷ ହବ ସେଇଠୁ ମାନେ ଚାଖଣ୍ଡେ ଚାଖଣ୍ଡେ ଛାଡିକି ପୋତିବେ ସେ ରୁଆ ରୁଆ ହ ହଁ। ହଁ ଆଜ୍ଞା ଯୋଉଟାକୁ ଅଲଗା ବିଲରେ ଲଗେଇଥିବେ ଆପଣଙ୍କର ସେଇଟା ଆଣି ଆଉ ଯୋଉ ବିଲରେ ଚାଷ କରିବେ ସେଇ ବିଲରେ ପୋତିିବେ ଆପଣ ଯୋଉ ଛୋଟ ଛୋଟ ଗଛ ଗରା। ପୋତି ଚାଲିବେ। ତାପରେ ସେ ପାଣିରେ ଯେତେବେଳେ ବଡ ହେଇ ଚାଲିବ ଦେଖିବେ ଅନା ବନା ଗଛ ହବ ପାଖରେ। ସେଇ ଗଛ ଗୁଡାକୁ ସବୁ ଛିଡେଇ ଦେବେ ସେଠୁ। ମାନେ କୋଦାଳରେ ମାନେ ଓପାଡିଦେବେ ଆଉ। ଓପାଡି ଦେଲା ଆସିକି ସେ ଅନା ବନା ଗଛ ଗଡା ଉପୁଡିଯିବ ଆଉ ସେଇଠୁ ଭଲସେ ଧାନ ଧାନ ଦକ ଭଲସେ ହବ।
ଓ ହୋ।
ଆଜ୍ଞା।
ତ ସେଇ କଥା ମାନେ ଏମିତି ତାପରେ ଆପଣ ବି ଜାଣିଚନ୍ତି କିଛି
ଆପଣଙ୍କୁ ଫଳମୂଳ ଖାଇବାକୁ ଭଲ ଲାଗେ?
କଣ?
ଫଳମୂଳ?
ହଁ ସେ ଫଳମୂଳ ତ ଦେହ ପାଇଁ ବହୁତ ଭଲ। ଫଳମୂଳ ଖାଇବାନି କେମିତି ହବ?
ଫଳ ଭିତରୁ ଆପଣଙ୍କୁ କଣ ଭଲ ଲାଗେ?
ମତେ ଫଳ ଭିତରୁ ଅଧିକ ଭଲ ଲାଗେ ଲିଚୁ। ତାପରେ ମତେ ସବୁ କିଛି ଭଲ ଲାଗେ। କେବଳ ଅ ସେଉ ଟିକେ ଅଧିକ ଭଲ ଲାଗେନି।
ଡ୍ରାଗେନ୍ ଫ୍ରୁଟ ଖାଇବାକୁ ଭଲ ଲାଗେ?
ହଁ ସାର୍ ଡ୍ରାଗନ ଫ୍ରୁଟ୍ ଭଲ ଲାଗେ। କିନ୍ତୁ ଯଦି ମିଠା ନଥିବ ଭଲ ଲାଗେନି। ହଁ!
ଆଜ୍ଞା।
ସି ମୁଁ ଆମେ ଥରଟେ ମାନେ ଫାଷ୍ଟ ଫାଷ୍ଟ ଫାଷ୍ଟ ଆମେ ଯେତେବେଳେ ଡ୍ରାଗନ୍ ଫ୍ରୁଟ୍ ଖାଇ ନଥିଲୁ ତ ଏମିତି ଆମ ସାନ୍ ମୋ ସାନ ଭାଇ ମୁଁ ଆଉ ଡ୍ରାଗନ ଫ୍ରୁଟ ଖାଇବା ପାଇଁ ଏମତି ଆମେ ଆମର ବି ମାନେ ଫଳ ଜଣେ ଫଳ ଦୋକାନ ଜଣେ ଆମର ଏମତି ଅଛି ତ ଆମେ ବି ସେ ଫଳ ଦୋକାନକୁ ଯାଇଥିଲୁ। ତ ଫଳ ଦୋକାନରେ ଆମେ ଡ୍ରାଗନ ଫ୍ରୁଟ୍ ପାଇଁ କାନ୍ଦିଲୁ ତ ସେ କାନ୍ଦ ଇଲୁ ଯେତେବେଳେ ବାବା ଆମର ବାବା ମାମା ଦି ଜଣ ଡ୍ରାଗନ୍ ଫ୍ରୁଟ୍ ଆଣିଲଲେ ତ ଆମେ କହିଲୁ ଯେ ଆମେ ଖାଇଦବୁ ସବୁ ଯାକ। ଇ-ଆମେ ତ ନୂଆ ନୂଆ ଜାଣି ନଥିଲୁ, ତ ଆମେ ତାକୁ କାଟିକି ଯେତେବେଳେ କାଟିଦେଲୁ ପୁରା ତାକୁ ପୁରା କା ଟିକି ତ ଆମେ ଖାଇଲୁ ମାନେ ବିଶ୍ଵାସ କରିବେନି ଆମେ ଦି ଭାଇ ଭଉଣୀ ମାନେ ପାଟିରୁ ତାକୁ କାଢିଦେଲୁ, ଆଉ ତା ଟେଷ୍ଟ ବି କିଛି ଭଲ ନଥିଲା, ଖଟାଳିଆ ଖଟାଳିଆ ଲାଗୁଥିଲା ଭଲ ଲାଗୁନ ଥିଲା ବି, ଆମର ଗୋଟେ ଗୋଟେ ଗୋଟେ ଡ୍ରାଗନ୍ ଫ୍ରୁଟ୍ ଅଛି ବହୁତ ଭଲ ଲାଗେ। ମାନେ ପାଟିକି ମିଠା ମିଠା ଟିକେ ଲାଗେ, ଅ, ଟିକେ ଭଲ ଲାଗେ, କିନ୍ତୁ ସେଇଟା ପୁରା ମାନ ନେ କେମତି କହିଲେ ଯେମିତି ଆମର ରାଶି ଚୋବେେଇଲା ଭଳିଆ ଲାଗେ। ତ ସେମିତି ଲାଗୁଥିଲା ତ ପୁରା ପା-ମାନେ ଖାଡିଆ ଖାଡିଆ ଲାଗୁଥିଲା।
ଆଜ୍ଞା, ଆଜ୍ଞା।
କିଛି ବି ଭଲ ଲାଗୁନଥିଲା, ତ ଆମ ପୁଅ ବି ଖାଇଲାନି ମୁଁ ବି ଖାଇଲିନି ଆମ ମୁଣ୍ଡ କ ହେଇଗଲା, ତା ପରଠାରୁ ଆମେ ଡ୍ରାଗନ୍ ଫ୍ରୁଟ୍ ସବୁବେଳେ ଖାଇବା ଷ୍ଟାର୍ଟ କଲୁ। ଖାଇବା ଷ୍ଟାର୍ଟ କଲା ପରେ ଅଭ୍ୟାସ ହେଇଗଲା। ହୁଁ, ପ୍ରାୟ ଟାଇମ୍ ବି ଡ୍ରାଗନ୍ ଫ୍ରୁଟ୍ ବାବା ଆଣନ୍ତି ତ ଖାଇକି ଆମର ଅଭ୍ୟାସ ହେଇଗଲା। ତାପରେ ଏବେ ନର୍ ମାଲ୍ ଲାଗୁଛି, ଭଲ ଲାଗୁଛି ଆଉ।
ଆଜ୍ଞା, ଆଜ୍ଞା।
ତ ସେତେଟା କିଛି ଲାଗୁନି, ତ ଆପଣ ଖାଇଛନ୍ତି? ଅଁ, ହଁ ଆପଣଙ୍କୁ କେମିତି ଲାଗେ?
ମୋତେ ମିଠା ଡ୍ରାଗନ୍ ଫୁଡ୍ ଟା ଭଲ ଲାଗେ। ଏବେ ନର୍ମାଲ୍ ସବୁ ତ ମି ଠା ଆସୁଛି ଏବେ ମାର୍କେଟ୍ କୁ ସବୁ ମିଠା। ଉସୁ ଡ୍ରାଗନ୍ ଫ୍ରୁଡ୍ ସେତେ ଏବେ ତ ଭଲ ଲାଗୁଛି ଖାଇବା ପାଇଁ ମିଠା ଅଛି ବୋଲି ଆଉ।
ନା ଆଗରୁ କେମିତି ଗୋଟେ ଅଲଗା ପ୍ରକାର ଆସୁଥିଲା।
ଆ, ଖରା ଦିନେ ସିଏ ଭଲ ହୁଏ।
ଓ ହଁ, ଓ ହୋଉ ସାର୍ ଆପଣଙ୍କ ସହି ହଁ ହଁ କୁହନ୍ତୁ
ବର୍ଷା ଦିନେ ନୂଆ ନୂଆ ହୁଏ ନା ସେଥିରେ ଖଟା ଖଟା ଲାଗେ ଅଧିକ।
ହଁ, ହଁ ହଉ ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଏବେ ରଖୁଚି?
ଆଜ୍ଞା।